ହାଲୋ ଭାଇ ନମସ୍କା
ନମସ୍କାର। ଆଉ କଣ ସବୁ ଖବର ଆଜ୍ଞା ନିଶ୍ଚିନ୍ତ ମୁଁ ଏବେ ଆଜ୍ଞା।
ଆଉ ମୁଁ ଯ ଲଗେଇଲିି ବୋଲି କଣ ଆଉ ଉ ଲଗାଏ ଆମ ଭାଇ କଣ କରଛ
ଆ ନିଶ୍ଚିନ୍ତ ନିଶ୍ଚିନ୍ତ ଆମ ଆଡେ ବର୍ତ୍ତମାନ ବିଦ୍ୟୁତ ସର ବ ବନ୍ଦ ଥିଲା। ନି ନିହାତିଆ ଦି ଘଟିକା ରୁ ଆମେ ବହୁତ ଗରମ ଅନୁଭବ କଲୁ। ତାଳପତ୍ରରୁ ଆଗେ
ଆଚଛା ଆଉ ମୁଁ କ ଶୁଣିଲି ତମର କଣ ଗୋଟ କୁକୁଡ଼ା ଫାର୍ମ
କୁହନ୍ତୁ।
ହଉ ବହୁତ ଭଲ ଯାଉ ଗୋଟେ ଉ ପୁରାତନ ଆମ ବି ବିଛଣା ବ୍ୟବହାର କରୁଥିଲୁ ଏଟା ଶୁଣିକି ଭଲ ଲାଗିଲା ଆଉ କଣ କହୁଛି ସେ ଶୁଣନ୍ତୁ ଭାଇ।
ଆଜ୍ଞା କୁହନ୍ତୁ।
ମୁଁ କ ଶୁଣିଲି ଆପଣଙ୍କ କୁଡେ ଗୋଟେ କୁକୁଡ଼ା ଯୋଉ କୁକୁଡା ଆମର ଚାଷ ଶୁନୁ କୁଆଡେ ମୁଁ ଶୁଣିଲି ତାପ ସେ କଣ ଟିକେ କିଛି କହିବା ଆମେ ଟିକେ
ଗୋଟେ ଛଅ ସାତ ଗୁଣ୍ଠୁ ଗୋଟେ ସେ କୁକୁଡ଼ା ଚାଷ କରିବା ପାଇଁ ଆଜ୍ଞା।
ହୁଁ ହୁଁ ହଁ।
ତେଣୁ ସେ ପ୍ରୋତ୍ସାହନ ରାଶି ପାଇ ମୁଁ କୁକୁଡ଼ା
କୁଣ ବି ମୋତେ ମୋ ସାଙ୍ଗରେ ସହଯୋଗ
ହଁ ହଁ। ହଁ କହୁନାହାନ୍ତି।
ଚାଷ ପାଇଁ ଲୋକମାନେ ସପୁ କରିଚନ୍ତି?
ହଁ। ଆମର ଗୋଟେ ଘରେ ଭିତରେ ଅଛନ୍ତି ଯେ ପଦା ଆସିଲେ ଭଲ ହୁଅନ୍ତା।
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ ଶୁଭୁଚି ।
ଆଉ ତମେ ଟିକେ ଏମିତି ଟିକେ ଏମିତି ଭୁଲ ଭାଲ ହେଲେ କଟି କାଟି ଯିବ ସବୁ ମାନେ ମାନେ ସବୁ କେତଳେ ହେଇଯିବ? ହଁ କୁହନ୍ତୁ।
କେତୋଟି କୁଟା ଚାଷ କରୁଚନ୍ତି?
ମୁଁ ଆରମ୍ଭ କରିନି। ଆପଣଠୁ ବୁଝୁଚି କଣ କେମିତି ହେଲେ କରିବା।
ନିଶ୍ଚିନ୍ତ କୁକୁ
ଏବ ଆମକୁ ଅ ତାଙ୍କର
ହଁ କୁହନ୍ତୁ ଭାଇ ।
ଆଜ୍ଞା ଆଠ ଗୁଣ୍ଠୁ ଦରକାର ତା ତା ଭିତରେ
ଆଚ୍ଛା ହୁଁ । ଆମେ ତ ଆମେ ତ ଏତେ ବଡ ତ କରିପାରିବୁ ନାହିଁ ନା ଆମେ ଟିକେ କହିଲେ ଆମେ ଟିକେ କେମିତି ସଟ୍ ମାନେ ଅ ସୁବିଧାରେ ହବ କମ ଇଏ ଏ ରେ ଏମତି ହବ ଆମେ ଟିକେ କହିଲେ ଆମେ ଟିକେ ସେଇ ହିସାବରେ କରିବୁ।
ଟଙ୍କାର ପ କେତେ ଟଙ୍କା ପରିମାଣ କରିବାକୁ ଚାହୁଁଛନ୍ତି।
ତଥାପି ଆମେ ଶୁଛୁଚୁ ତମେ କେତେ ବଡ ପଡିମାଣ କରିଥିଲେ ସେଇ ହିସାବରେ ଆମେ ଶୁଣି ଟିକେ ଆମେ ଇଏ କରୁ ଆମେ ତ ଆରମ୍ଭ କରିନୁ କେବେ ନା ସମେ କହିଲେ ହିଁ ଆମେ ଜାଣିକି ସେଇ ହିସାବରେ ଆମେ ବ୍ୟବସ୍ଥା କରିବୁ। ଆଜ୍ଞା କୁହନ୍ତୁ। ହଁ କୁହ କହୁ ଆ ମୁଁ ଚାହୁଁଚି ପଚାଶ ଚାଳିଶ ଭିତରେ କଲେ ଟିକେ ଭଲ ହୁଅନ୍ତା ଭାଇ ନା।
ନିଶ୍ଚିନ୍ତ ଆପଣଙ୍କ ଅର୍ଥ ପରିମାଣ ଦେଖିକି ଆପଣ କରନ୍ତୁ।
ହଁ ଗୋଟେ ଛୋଟ ଛୋଟ ଜାଗାରେ ଦେଖି ଟିକେ କରିବି ମ
ଏକା ଆପଣ କାହିଁ କୁକୁଡା ଚାଷ କରିବାକୁ ଚାହୁଁଛନ୍ତି? ଆପଣ ତ ଆଜିକାଲି ପଶୁପାଳକରେ ଆମର କୁକୁଡ଼ା ଚାଷ ମାଛ ଚାଷ ବତ ବତକ ଚାଷ ତା ସହିତ ଅ ଛେଳି ଚାଷ ଏସବୁ ବିଷୟରେ ଅଛି ଆପଣ କୁକୁଡ଼ା ଚାଷ
ହଁ।
ନିଶ୍ଚିନ୍ତ ସେଥେରେ କିନ୍ତୁ
ହ
ଆମର ବହୁତ ଇହ ପ ଟଙ୍କା ବାଆ ଆରିଥାଏ ଆଜ୍ଞା ।
ସମତେ ଟ ଘର ଭିତରେ ପଶ ଟିକେ ପଦା ଆଇଲେ ଭଲ ହୁଅନ୍ତା ଭାଇ।
ସୁବିଲା।
ଆଜ୍ଞା କୁହନ୍ତୁ ହଁ ଏବେ ଶୁଭିଲା ହଁ ଆଉ କଣ ଆଉ କଣ ଆଜି ଖାଇଥିଲେ ଭାଇ କୁହନ୍ତୁ?
ଆଜ୍ଞା ଆ ମୁଁ ଆଜି ଭାତ ଡାଲି ଆଉ ସାଦା ଠାରେ ଆମର ବାୟ ପାଣିରୁ ରୁ ଭଣ୍ଡା ଆଜ୍ଞା ଅମୃତଭଣ୍ଡା ଏ ସବୁ ଆଜ୍ଞା । ଏଇ ସବୁ ଅ ସବୁ ମିଶ୍ରଣ ହେଇକି ଗୋଟେ ଘାଣ୍ଟ ତରକାରୀ ହେଇଥିଲା। ସେଇ ଘାଣ୍ଟ ତରକାରୀ କି ମୁଁ ଖାଇଥିଲି ଆଜ୍ଞା ନା ଆଉ ଆପଣ ଆ
ମୁଁ ଶୁଣିଲି କଣ ଆପଣଙ୍କ ଭାଇ ବୃକ୍ଷରୋପଣ ପାଇଁ କଣ ଗୋଟା ନେଇଛନ୍ତି କଣ
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ ବୃକ୍ଷ ହିଁ ଆମର ଜୀବନ । ବୃକ୍ଷ ବିନା ଆମେ ବଞ୍ଚି ପାରିବା ନାହିଁ ବୃକ୍ଷ ଆଜ୍ଞା ନିଶ୍ଚିନ୍ତ ।
ହ୍ନି ହଁ ତାପରେ ମାନେ କଣ କେମିତି ନେଇଛନ୍ତି ସେଇଟା ମାନେ ଗୋଟେ ଗଛ ଫଛ
ନିଶ୍ଚିନ୍ତ ଆଜ୍ଞା ଆମ ସରକାରଙ୍କ ତରଫରୁ ରୁ ସବୁ ବୃକ୍ଷ ଲଗେଇବା ପାଇଁ ପ୍ରୋତ୍ସାହନ ରାଶି ମିଳୁଅଛି ଆମର ବନ୍ଧ ବାଡରେ ସବୁ ଗଛ ସବୁ ଲାଗୁଛି ଇ ଯଥା ଆକାଶିଆ ଆମର କୃଷ୍ଣଚୂଡା ରାଧାଚୂଡା ଏଇ ସବୁ ଗଛ ସବୁ ରା କାକଟରେ ରହିଛି ଯେତେବେଳେ ବାଟୋଇଟି ଖରା ରେ
ହୁଁ
ଦିନେ ଯାଉ ପାଇଁ ସେ ଗଛ ମୂଳଟି ଖୋଜେ ତେଣୁ ଆମେ ଯଦି ଗଛଟି ଲଗେଇଥିବା ନିଶ୍ଚନ୍ତ ସେ ସେଠି କାମଦବ ଆଜ୍ଞା ।
ଆମେ ଚାହୁଁଛୁ ଆମ ଆଡ ଟିକେ କିଛି ସେ ଯୋଉ ଟିକେ ସୁବିଧା ହେଲେ ହୁଅନ୍ତାନି ଗଛ ଟିକେ ନଡିଆ ଗଛ ଆମର କିଛି ଗଛ କି ଯାହା ଥବ
ନିଶ୍ଚିନ୍ତ ସରକାରଙ୍କ ତରଫରୁ ଆପଣଙ୍କ ତରଫରୁ ନିଶ୍ଚିନ୍ତ ପ୍ରୋତ୍ସାହନ ରାଶି ଦିଆଗଲେ ଆପଣ ବି ଗଛ ଲଗେଇ ପାରିବେ ଆଜ୍ଞା ।
ଆମ ବାଡିରେ ଆମ ବାଡିରେ ଆଠ ର ଦଶଟି ନଡ଼ିଆ ଗଛ ଆମେ ଲଗେଇଥିଲୁ ସେଇ ନଡ଼ିଆ ଗଛ ଗଛଟି ଯତ୍ନ ନେଇଥିଲୁ ନଡିଆ ଗଛର ଯ ଯତ୍ନ ନେଇ ଗଛଟି ବଡ ହେଇଥିଲା ଏବଂ ଫଳ ଫଳିଥିଲା ସେ ଫଳଟିିକ ଆମେ ଖାଇଥିଲୁ। ହଁ ତା ସହିତ ସ ସାହି ପଡିଶା ବନ୍ଧୁବାନ୍ଧବ ସବୁଣ୍ଟି ବାଣ୍ଟିଥିଲୁ। ଆଜ୍ଞା।
କଣ ନଡିଆ କଣ ଗଛ କଣ ସବୁ ଫଳୁଚି ତାକୁ ବିକୁଚନ୍ତି? କି କଣ କରୁଚନ୍ତି?
ଆଉ ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ସବୁ ଏଁ ପିଲା ପିଲି ପିଲାମାନେ ସବୁ କଣ କରୁଚନ୍ତି ଆପଣ ଜାଣିଛନ୍ତି?
ସେମାନେ ତ ଏଇନା ଭା ଭାଲେ ଏଇନା କ୍ରିକେଟ ଏଇନା ଭାଲେ ଖେଳିବାକୁ ଯିବେ ପଡ଼ିଆକୁ।
ଆଜ୍ଞା ଏବେ ତ ବିଦ୍ୟାଳୟ ଛୁଟି ହେଇ ସାରିଲାଣି ବର୍ତ୍ତମାନ ଆମ ଗ୍ରାମରେ ଗୋଟ ଗଟେ ପ୍ରାଥମିକ ବିଦ୍ୟାଳୟଟି ଅଛି ବିଦ୍ୟାଳୟ ଟି ବର୍ତ୍ତମାନ ଛୁଟି ହେଇଗଲା। ପିଲାମାନେ ସବୁ ଅ ବହି ବସ୍ଥାନୀ ଧରି ଏଁ ଆମର ଗ୍ରାମର ଦାଣ୍ଡରେ ସବୁ ଯାଉଚନ୍ତି ମୁଁ ସେମାନଙ୍କୁ ଦେଖି ମୋର ପିଲାବେଳର ସ୍ମୃତି ମନେ ପଡିଯାଉଚି। ଆଜ୍ଞା ପିଲାବେଳେ ଆଜ୍ଞା। ଆଜ୍ଞା କୁହନ୍ତୁ।
ହୁଁ ଆଉ ମାନେ କଣ ତ ଆଉ ତ ତଥାପି ଆଜି କଣ ଇଏ ପାଗ କଣ ଆଜି ମୌସୁମୀ
ନିଶ୍ଚିନ୍ତ ନିଶ୍ଚିନ୍ତ ଆ ନିଶ୍ଚିନ୍ତ ଆଜି ବର୍ଷା ବର୍ଷା
ବର୍ଷା ହବ ନା
ନିଶ୍ଚିନ୍ତ ନିଶ୍ଚିନ୍ତ ବର୍ଷା ବର୍ଷାଟି ଆଜି ଆ ସବୁ କଳା ମେଘ ଆକାଶରେ ଢାଙ୍କି ହେଇଯାଇଚି କଳା ବାଦଲ। ବର୍ଷାଟି ଦେଖଉଚି ପ୍ରବଳ କିନ୍ତୁ ହେଉ ନାହିଁ। ବହୁତ ଲୋକ ହଇରାଣ ହରକତ ହଉଚନ୍ତି ଗୁଳୁଗୁଳି ପ୍ରବଳ ହଉଚି ବର୍ଷା ନ ହେଲେ ମରୁଡି ବି ହବାର ଆଶଙ୍କା ଅଛି। ମରୁଡି ହେଇ ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚ ନିଶ୍ଚିନ୍ତ ବ ମରୁଡି ହେଇଗଲେ ଧାନ ଚାଷ ବହୁତ କ୍ଷତିଗ୍ରସ୍ତ ହେବେ ଲୋକମାନଙ୍କର ଆମର ଓଡିଶାରେ ମୁ ଖ୍ୟାତ ଧାନ ଚାଷ ହଉଚି ପ୍ରଧାନ ଆଁ ଫସଲ। ଆଜ୍ଞା ଧାନ ଚାଷଟି ଯଦି ନଷ୍ଟ ହେଇଯିବ ଲୋକମାନେ ନିଶ୍ଚିନ୍ତ ସ୍ଅଁ ଆ ଆମେ ଯଦି ଆମର ନିଜର ସମ୍ମାନକୁ ଆମେ ନିଜେ ଜଗିବା ନିଶ୍ଚିନ୍ତ ଆମେ ସମ୍ମାନ
ତଥାପି ଆମେ ତ ସମ୍ମାନ ପାଇକିନି ଆମେ ବି ଚେଷ୍ଟା ଜାରି ର ଖି ସେ ଆଜିକାଲି ଛୁଆଙ୍କୁ ଟିକେ ଉଁ ବୁଝେଇବା ତାଙ୍କୁ ଟିକେ ଭଲ ଭଲ ମାର୍ଗକୁ ଆଣିବା ଫିଣି ତମର କିଛି କର୍ତ୍ତବ୍ୟ ରହୁଚି ନା ନାଇଁ?
ନିଶ୍ଚିନ୍ତ ଆମମ ବଡ ଭାଇ ହିସାବରେ ଆମର ତାଙ୍କୁ ବୁଝେଇବା ତେଣିକି ସେମାନେ ଯଦି ନ ବୁଝିବେ ପୁଣି ଚେଷ୍ଟା କରିବା ଆଉ ଥରେ ବୁଝେଇବା ପାଇଁ ଯଦି ସେମାନେ ନ ବୁଝିବେ ତେବେ ତେବେ ତାଙ୍କର ସେ ମେ ଭଲ ଆଜ୍ଞା ଚେଷ୍ଟା ଆମେ ଜାରି ରଖିବା। ଆଜ୍ଞା।
ଚେଷ୍ଟା ତମେ ଚେଷ୍ଟା କଲେ କଣ ହବ? ଉଁ ଆଉ ଆଉ ଆ ଆଗ ଆଉ ନାହିଁ ସେ ଭଳି ଯେମିତି ମାରୁଥିଲେ। କି ବାଡଉଥିଲା ଆଉ ଅଛି ସେ ଉଁ ମରା ମରି ଆଉ ନାହିଁ ସେ ଗଲାଣି ମରା ମରି ଉଠିଗଲାଣି। ଏବେ ଯଦି ମାରୁଚନ୍ତି
ଏବେ ତ ବିଦ୍ୟାଳୟରେ ସବୁ ଦଣ୍ଡ ମୁୁକ୍ତ
ନାଇ ଶୁଣନ୍ତୁ ଏବେ ଯଦି ଯଦି ତାଙ୍କୁ ମରାମରି କଥା କହୁଛନ୍ତି ସେ କଏ ଯାଉଚୁ ଆମେ ନହେଲେ ସୁଇସାଇଡ ଯୋଉ ଆମେ ଯାଉଚୁ ରସ ସି ଲଗେଇଦବୁ ନହେଲେ ବିଷ ପିଇଦବୁ ହଁ। ମତେ କରିଦବୁ ମାନେ ଏଇଭଳିଆ ସେ ନିଷ୍ପତ୍ତି ନଉଚନ୍ତି ତିଣ ସବୁ ଲୋକ ମାନେ ଘର ପରିବାର ବି ଡରିଲେଣି ଛୁଆଙ୍କୁ ମାନେ ବୁଝେଇଆକୁ ସେମିତି ଛାଡି ଦବୁ ସେ ଯାହା କର ଚି କରୁ ଆଉ ଆମକୁ
ଆଜ୍ଞା ଏବେ ଯୋଉ ଦୂର ଏବେ ଏବେ ଯୋଉ ଦୂରଭାଷା ଯନ୍ତ୍ରଟି ବାହାରିଚି ତାକୁ ଆମେ ଇଂରାଜୀ ରେ ଯୋଉ କହୁ ମୋବାଇଲ ସେଇ ବିହ ମୁଖ୍ୟ କାରଣ ସେଇ ଯୋଉ ଦୂରଭାଷା ମୋବାଇଲ ଗ୍ରସ୍ତ ସମାଜକୁ ପହଞ୍ଚଉଛି ତାହା ଏଇ କ୍ଷ ଭଲ ଜିନିଷ ଅଛି ଆଉ ଖରାପ ଜିନିଷ ଅଛି ଆମେ ଯଦି ଭଲ ଜିନି
ଖରା ଭଲ ଅଛି କିନ୍ତୁ ଆଜିିକାଲି ପିଲା ଉଁ ବା ଆଜିିକାଲି ପିଲା ବା ଭଲ ଚାହୁଁନାହାନ୍ତି କହୁଛନ୍ତି କିନ୍ତୁ ଖରାପ ଆଡୁ ଆମେ ଯିବୁ ବୁଝିଲେ।
ଜୀବନରେ ଏଇ ଆମରି ଆଜି କି ଯୋଉ ଶହେ ବର୍ଷ ତଳେ ର କାତନ ଯୁଗରେ ଥିଲା ଆଜ୍ଞା ଆଜ୍ଞା ହେଇଯିବେ ଆମେ ସେଇ ପୁରୁଣା ଯୁଗକୁ ଫେରିଯିବା ଆ ଯୋଉ ଶହେ ବର୍ଷ ଯୋଉ ତଳେରେ ଯୋଉ ଆମେ ଥିଲେ ଅପହଞ୍ଚ ଅଁ ଜାଗାରେ ଥିଲେ ସେମିତି ଆଦିମ ମଣିଷ ହେଇ ବୁଲୁଥିବା। ତେଣୁ ଆମକୁ ଆଗକୁ ଜୁ
ୟାପରେ ଏମିତି ସମୟ ଆସିବ ଆପ ଏମିତି ସମୟ ଆସିବ ଆସିବ ନା ଆସିବ ପୁଣି ସେଇ ଯୋଉ ପୁରାତନ ଜୁ ମାନେ କୁହନ୍ତି ଯୁଗକୁ ସେଏ ଫେରିବେ। ଏ ପୁଣି ଯେମିତି ଆମ କୁହନ୍ତିନି ସବୁମାନେ ଖାଇକିରି ଅପହଂସ କିଛି ଆନ ଲୋକ ମାନୁନାହାନ୍ତି। ବଡ ସାନ କିଛି ମନା ମନି ନାହିଁ ସୋମାବାରେ କୁହଛନ୍ତି ଗୋଟେ ବାର ତୀର୍ଥ ଆଉ ନାହିଁ। ସବୁ ବାର ବି ସଂକ୍ରାନ୍ତି ରେ ବି ଆଇଁଷ ଫାଇଁସ ଖାଇକିରି ଘରେ ଦର୍ଶନ କରୁଛନ୍ତି। ଆରେ ଭକ୍ତି
ଆମିଷ ରାକ୍ଷ ଭୋଜନ ତେଣୁ ଆମେ ଯଦି ଆଁ ସବୁବେଳେ ସାକାହାରୀ ହବା
ତାକୁ ବୁଝୁଛି ଭାଇ କିଏ କହିଲ ରାକ୍ଷସ ଭୋଜନ କହିଲେ କିଏ ବୁଝୁଛି କହୁଛ ନା ସେ ଖା ଭଲ ଲାଗୁଛି ସେ ସବୁ ତାର ଯୋଉ ଖାଇବାରେ ଯୋଉ ଆମ କୁହନ୍ତି ଚିକେନ କଣ କୁକୁଡା ଝୋଳ। କୁକୁଡା ଝୋଳକୁ ଇଆଡେ ଚି ଛେଳି ଝୋଳ ହୁଁ କହୁଛ ଯାହଠୁ ଖାଇବା ଅଛି କହୁଛନ୍ତି ଆଠୁ ଭଲ ମାନେ ମାନେ କଣ ସେଥିରେ ପାଉଚୁନି ଆ ସମୟ କିଏ ଠିକ୍ ସେ ଆଉ ଇଏ ସଦୁପଯୋଗ କରୁଛନ୍ତି ଆଉ ଇଏ ତ ଇଏ ଭୋଗ କରିବି ନା କିଏ କରିବି ଆମେ ତ ବୁଝିବା ଆଉ କେତେ ବୁଝେଇ ଆମେ ତ ବୁଝେଇ ବୁଝେଇ ଆମେ ଥକା ମାରିଗଲୁଣି। ଜାଣିଲେ ଭାଇ ଆମେ ତ ତାକୁ ବୁଝେଇ ବୁଝେଇ ଥକା ଥକା ମାରିଗଲୁ ନେଲେ ଗାଈ କ୍ଷୀର ଯଦି ଆମର ଗାଈ କ୍ଷୀର ଦଉଚି କ୍ଷୀର କି ପି କ୍ଷୀର ଆମକୁ ଭଲ ଲାଗେ ନା। କଣ ଆଉ କ୍ଷୀର ପିଉଛନ୍ତି। ଆଉ ଭାଇ କଣ କରିବା ସମୟ ହେଲାଣି ଛୁଆ ମତେ ଡାକିଲେଣି ଖେଳିବାକୁ ଡାକିଲେଣି ମୁଁ ଯାଉଛି କେତେବେଳେ ପରେ କଥା
ହଉ ରହିଲି ରହିଲି ନମସ୍କାର।